ହଁ ।
ହଁ ଭାଇ ଶୁବୁଚି?
ହାଲୋ।
ହଁ ଭାଇ ।
ହାଲୋ ହଁ ।
ହଁ ଶୁ ଭାଇ ଶୁଣି ପାରୁଚ?
ହଁ ହଁ ଶୁଣି ପା
ହଁ ହ ଆଉ କଣ ଖାଇସାରିଲଣି।
ହଁ । ତମେ
ଖରାବେଳେ କଣ ଖାଇଲ?
ଖରାବେଳେ ଖାଇଥିନି ଭାତ ଆଉ ଭଜା ଶାଗ ।
କୋଉଠି ଘରେ ଖାଇଲ ନା ବାହାରେ ଖାଇଲ?
ନା ଘରେ ଖାଇନି।
ଓ ହୋ। ଟିକେ ଆଇଁଷ ଫାଇଁସ ହେଇନି କିଛି?
ଆଇଁଷ କିଛି ହେଇନି ଆଇଁଷ?
ନା ମଙ୍ଗଳ ନା ଆମର ଆଇଁଷ କରନ୍ତିନି। ବୁଧବାରେ । ଶୁକ୍ରୁବାରେ ରବିବାରେ।
ବୁଧବାରେ ଶୁକ୍ରୁବାରେ ରବିବାରେ। ବୁଧବାରେ ଶୁକ୍ରବାରେ ରବବାରେ ହୁଏ। ନା କଣ? ଆମର ଆଜି? ପଖାଳ।
ହଁ ପଖାଳ ତ ଗରମ ଦିନ ପାଇଁ ଭଲ ଆଉ। ଖାଇଦେଲେ ପେଟ ଥଣ୍ତା ରହିବ।
ଖାଳ ହେଇଥିଲା।
ଆଉ କଣ ଖାଇଲ?
ପଖାଳ ଆଳୁ ଚଟଣି। ଶାଗ। ଆଉ ବାଇଗଣ ହେଇଥିଲା ଦହି ବାଇଗଣ।
ଅ ହଁ ହଁ।
ଖରାବେଳେ ଖରାବେଳକୁ ଖରାଦିନ ଦିନ ମାନେ ଗରମଟା ହୋଉଚି ନା।
ହଁ ଗରମଟା ହୋଉଚି ନା ଗରମରେ ଗରମ ଭାତଟା ଖାଇବା ଟିକେ ଭଲ ନୁଁ। ଖାଇ ହବାନିି।
ପଖାଳଟି ବଢିଆ ଲାଗୁଚି ଆଉ।
କି ନଅ ହଁ ସକାଳୁ କଣ ଖିଆ ହୋଉଚି?
ସକଳେ ଏଇ କୋଉଦିନ ଉପମା କୋଉଦିନ ପୁରୀ।
ହ ଅହ ହଁ।
କୋଉଦିନ ଛତୁଆ ଦିନ ଯାହା ହେଲା ଆଉ। ପ୍ରାୟତ ରୁଟି ଫୁଟି ହୁଏ।
ଆଉ ସକାଳୁ ରୁଟି ଆମର
ରୁଟି ରୁଟି ଭଜା ହେଇଥିବ ହୁଁ। ହଁ।
ଅ ହୋଉ। ହଁ ଭଜା ବି ବେଳେବେଳେ ହୋଉଚି। ସକାଳ ସବୁଠୁ ଖାଇବା ହୋଉଚି ଆମର ରୁଟିଟା ମୁଁ ବେଶୀ ଖାଏ। ତ ମୁଁ ଖାଏ ସକାଳୁ ଖାଏ ରାତିରେ ବି। ଆଁ
କଣ ଖାଇଲେ ସବୁଠୁ ଲାଷ୍ଟିଙ୍ଗ୍
ଲାଷ୍ଟିଙ୍ଗ କଣ କରିବ କହିଲେ ଆମର ଫଳମୂଳ ଜାତୀୟ ଖାଦ୍ୟ ଖାଇଲେ ଦେହ ପାଇଁ ଟିକେ ଭଲ।
ଏ ନାମ ଫଳମୂଳ। ଚୁଡ଼ା କଦଳୀ।
ସେଇତ ସେ ଦେହ ପାଇଁ ଭଲ। ମାନେ ଅଧିକ ସମୟ ପର୍ଯ୍ୟନ୍ତ ବି ଭୋକ ଦେଖେଇବନି।
ହୁଁ। ସକାଳୁ ଚୁଡା କଦଳୀ ଖାଇଦବ ଶାନ୍ତି।
ଆମ୍
କଦଳୀ ଅଛି ତ କଦଳୀ ଗଛ ଅଛି ତମର?
ହଁ ଆମର ଅଛି ଛି ଅଛି ଯେ ଆଉ ହୋଉନେଇ କଦଳୀ। ଏସବୁ ପୁରୁଣା ଗଛ ହେଇଗଲା ଆଉ ଭୋଗ ଫୋଗ, ଆଁ? ତମର ଅଛି କଦଳୀ ଗଛ।
ହଁ ଆମର ସ ସ। ଶଙ୍କରା ଶଙ୍କରା କଦଳୀ ଅଛି ଶଙ୍କରା କଦୁଳି ଶଙ୍କରା ଚ ପା ତା ସାଙ୍ଗରେ ଚେପଟା।
ହଁ।
ଆଉ ଚମ୍ପା କଦଳୀର। ଦେଇ ଦଉଛୁ। ଆଉ ଶଙ୍କରା କଦୂଳୀ ଶଙ୍କରା କଦଳୀ ଘ ରଖି ଘରେ। ଖାଉଛୁ ଚୁଡ଼ା ସାଙ୍ଗରେ ଆଉ।
ହଁ।
ସକାଳୁ ଚୁଡା କଦଳୀ ଖାଇଦବ ଯାହା କାମକୁ ଗଲ କାମ ଦାମ ସରେଇକି ଆଇଲା ବେଳକୁ ପେଟରେ ଥିବ।
ହଁ।
ଆଉ ଏ ଉପମା ପୁରୀ ରୁଟି ଇଏ କାମ ନୁହ।
ନା। ଉପୁମା ପଡି ରୋଟି ଏଟା ତେଲ ଜାତୀୟ ଖାଦ୍ୟ ପେଟ ପାଇଁ ଗ୍ୟାସ କାଢିବ।
ଗ୍ୟାସ କରିବ। ଆଉ ତାକୁ ଖାଇଲେ କେତେ ସମୟ ସମ୍ଭାଳିବ।
ହଁ।
ମୂର୍ତ୍ତି ଦେଲେ ଭୋକ ପୁଣି ହବ ହୁଁ।
ହଁ।
ଚୁଡ଼ା କଦଳୀ ବଢ଼ୀୟା।
ଓ ହଁ ରାତି କଣ ଖାଇ ଖାଇବା ହଉଛି?
ରାତିକି ଉଁ ହବ ରୁଟି ହବ। ଆଉ କଣଠୁ ଭଜା ହେବ କିନ୍ତୁ ଡାଲମା ଟେ ବୋଧେ ଆଉ।
ହଁ। ଆମର ବି ସେଇ ରାତିରେ କୁନ୍ଦୁରି ଭଜା।
ହଁ। ତମର କଣ?
ନା ମୋର କୁନ୍ଦୁରି ଏତେ ଭଲ ଲାଗେନା ମୋର ସେ ଆଳୁ ପୋଟଳ ଭଜା ହେଉ। କିମ୍ବା ଗୋଟେ ଭଲ ଡାଲଣା ହଉ।
ହଁ।
କିମ୍ବା ଚଣା ଫଣା ତରକାରୀ ହଉ।
ଚଣା ତରକାରୀ ଟା ଭଲ ଲାଗିବ।
ହଁ ହଁ ଚଣା ତରକାରୀ ଟା ଭଲ ଲାଗ।
ସବୁ ପଡିିଥିବ ନା।
ହଁ ଚଣା ସବୁ ଚଣା ମସଲା ପଡିବ ଆଳୁ ସବୁ ଚଣାବୁ ସେଇ ପୁରା ବାଗେଇ ଆଇଁଷ ଉପରେ ମୋର ମାଛ ଆଉ ଚିକେନ
ଫେଭରାଇଟ କଣ?
ହଁ ଆଉ ଆଉ ଅଣ୍ଡା ଭୁଜିଆ।
ହ ହ।
ଚିଙ୍ଗୁଡ଼ି ଏ ପଟରେ ହଉଚି ମଟନ ଟା।
ମଟନ ଟା ଖାଇବା ମାନେ ତାର ରେଟ ଯେମିତି ସ୍ୱା
ଖାଇବେ ସେମିତି।
ହଁ।
ନା ଆମର ଚିକେନ ତର ଚିକେନ ଭଲ।
ହଁ ଚିକେନ ଟା ବି ଭଲ ଚିକେନ ଚିକେନ୍ ବି ମୋର ଭଲ।
ମସଲା ମସ ପଗଡା ଆଗେଇ ଗଛ ଏଇଠୁ ଆ ଖାଇବାକୁ ପଡା ଭଲ ନାଁ ଆଉ
ହୁଁ।
ହଁ, ତରକାରୀ ଯାହା ବି ହେଲେ ଝୋଳ ଫୋଳ ହବ ଯ ହବ ପାଣି ଫାଣି ମିଶା ହବ।
ପାଣି ମିଶିଲା ମାନେ ତ ସଇଲା ଆଉ ଟେଷ୍ଟ ଗଲା ଆଉ।
ଦେ
ଆଉ ଆଉ ରଜରେ କୁଆଡେ ବୁଲାବୁଲି କରିବା ଗଲ?
ରଜରେ ଏ ଯାଇଥିଲି ସେ କୁସୁମା ଆଡେ ଟିକେ ବୁଲିବାକୁ ଯାଇଥିଲି। ଅଡିଆ ସବୁ ଫୁଲ ପଡିଆ ସବୁ ଫୁଲ ଫୁଲ ନାଗିଛି ପୁରା ପୋଖରୀ
ପାର୍କ ପାର୍କ ନା।
ହଁ ପାର୍କ ହେଇଛି, ଝରଣା ହେଇଛି, ଆ ସେ ପୋଖରୀ ଇରେ ପୁରା ଲାଇଟ ଲାଗିଛି ରାତିରେ ଯିବ ଦେଖିବାକୁ। ନଡିଆ କୁଡା।
କୋଉଠି ଲ ଲାଇଟ୍ ମାନେ। କଣ ସିଷ୍ଟମ ଟା କଣ?
ସିଷ୍ଟମ ଟା ହଉଛି ମଝିରେ ଲାଇଟ ସିନେରୀ ମାନେ ଏ ଯୋଉ ଫିଲ୍ମ ଫିଲ୍ମ ରେ ଯୋଉ ଦେଖଉନି।
ମାନେ ଝରଣାାରେ।
ପୁରା ଲାଇଟ ଝରଣା ଝରୁଥିବ ଲାଇଟ୍ ପଡୁଥିବ ଆଉ।
ଓହୋ ଆଚ୍ଛ ଆଚ୍ଛା। ଆଉ ସେଠି ସେ ଯୋଉ ଶିବ ମନ୍ଦିର ନା ଯୋଉ ହନୁମାନ ନା ମହାଦବ ମହାବ ମହାଦେବ ହେଇସାରିଲେଣି ସେଠି।
ହଁ।
ପୁରା କମ୍ପ୍ଲିଟ ହେଇଗଲାଣି।
ହଁ ହେଇଗଲାଣି ଆଉ ଯାଇନି ସିଆଡେ।
ଓହୋ। ମୁଁ ଶୁଣିଥିଲି କଣ ଧଳା ରଙ୍ଗ ଧଳା ରଙ୍ଗ ଦିଆ ହେଇଛି ଆଉ କିଛି ଏତେ ରଙ୍ଗ କାଳେ ସେ ଧଳା ରଙ୍ଗଟା କାଳେ ରହିବ।
ହଁ ସେଇ ଧଳା ରଙ୍ଗ ଟା ରହିବ।
ହଁ ଶହେ କେତେ ଶହେ ଦେଢ ଶହ ଫୁଟ ନା କେତେ ଶହେ ଷାଠିଏ ନା କେତେ।
ହୁଁ। ଦେଢ଼ଶ ଦେଢ଼ଶହ ଫୁଟ।
ନାଁ। ସେ ପାଖାପାଖି ସବୁ କାମ ଚାଲିଛି। ଯିବା ସବୁ ମୁ ଶୁଣୁଥିଲି ସେ ପିଲା ଆ ସେପୋଟେ ଥିଲେ ଜଣେ। କହୁଥିଲା ଯାଇଥିଲା ଅଙ୍କଲା କାମ ଚାଲିଛି। ଆଉ କୁଆଡେ ରଜ ରେ ଯାଇନ।
ରଜ ରେ ଆଉ ପୋଡ଼ ପିଠା ମହା ପିଠା। ଖିଆ ପିଆ ହେଇଛି।
କି କି ପିଠା ହେଇଥିଲା?
ତ ରଜ ଯାଇଥିଲ ପୋଡପିଠା ପୋଡପିଠା କହିଲେ ଆମର ଓ ମାଉ ମଉଚି ଜନ୍ତା ପିଠା
ଜନ୍ତା ପିଠା କଣ ହେ ତ ଚକୁଳି ଭଳିଆ ନା
ତମ କ ଯନ୍ତା ପିଠା ହଉଚି ନାଁ ନାଁ ସେଇ ସେଟା ହଉଚି ଗୁଡ ଫୁଡ ପଡେଇକି ପୁଡା ପୋଡା ହୁଏ, ନଡିଆ ଫଡିଆ ପଡିକି କାଜୁ କିସମିସ ପଡିକି ସବୁ ସେ ପୋଡପିଠା ଟାଇପ ର ମାନେ ସେଟା ଗୁଡ ଫୁଡ ପଡିକି ଆମର ସବିତା କୁହନ୍ତି ଆଉ
ଏଡା ଗୋଟେ ସାଧା ଆଉ ଏଇଟା ଜ ସେଟା ପୁର ପଡିଥିବା ଜନ୍ତା ଆଉ
ଅଁ
ଓ ହ
ଆଉ ତମର କି ପିଠା ହେଇଥିଲା ରଜରେ?
ଆମର ହେଇଥିଲା ଏଣ୍ଡୁରି ଏଣ୍ଡୁରି ରି ଆଉ ସିଜା ପିଠା।
ଅହ ସିଧା ପିଠାଟା କେମିତିଆ କଣ?
ସିଜା ସିଜା ପ୍ରେସର ରେ ।
ତ ଜାଣିଚି ଓ ଓହୋ ପ୍ରେସରେ ସେ ଯାଇ ହଁ ହଁ ।
ସିଜା ପିଠା ଯଉ କୁହନ୍ତି ସେ ବି । ପୁର ଦିଆହବ ନଡ଼ିଆ । ଆଉ ଗୁଡ ନହେଲେ କିଏ ରାଶି ଦିଏ ।
ସେ ସାଧା ପିଠା ତା ପରେ । କି ତରକାରୀ ଭଲ ଲାଗିବ ।
ହୁଁ ।
ତମର କଣ ନାଗେ ଭଲ ।
କଣ କହିଲ ।
ମାନେ ତମକୁ କଣ ଭଲ ଲାଗେ କୋଉ ପିଠା ସାଙ୍ଗରେ କଣ ।
ମୋର ବା । ମୋର ବା ଏଣ୍ଡୁରି ଟା ଏଣ୍ଡୁରି ଟା ମୋର ଫେବରାଇଟ।
ହଁ ।
ସେଥିପାଇଁ ବା ଏଣ୍ଡୁରି ହେଇଥିଲା ନହେଲେ ଏଣ୍ଡୁରି କାଇଁ ରଜରେ ହେଇଥାନ୍ତା ।
ଆଉ ହଁ ।
ମୋର ଫେବରେଟ ଏଣ୍ଡୁରି।
ଏଟା ଆଣିକି ହଳଦି ପତ୍ର ଆଣିକି କରିଥିଲ।
ନାଁ ହଳଦୀପତ୍ର ଆଇଥିଲା ବା ହଳଦୀପତ୍ର ଆଇଥିଲା । ଆଁ ନ । ଥିଲି ଜାଇ କି । ସେ ଗୋଟେ ସାଙ୍ଗ ଅଛି ଗାଁ ରେ ତାଙ୍କର ହଳଦୀପତ୍ର କରନ୍ତି। ତାକୁ କହିଥିଲି ମୁଁ କହିଲି ହଳଦୀପତ୍ର ମୋ ପାଇଁ ବି ଡେ ରଖିବୁ। ତୁ ଯାହା କରୁଛୁ କର। ଆ ସେ ରଖିଥିଲା ଜାଇ ତା ଘରୁ ପୁଣି ନେଇକି ଆଇଥିଲି ବୋଉ କରିଥିଲା ଆଉ।
ହଁ।
ମୁଁ ଘରୁ ଯିମି ମାନେ ଯେତେବେଳେ ଘରେ ଥିମି ମାନେ ଏଣ୍ଡୁରୀ ପିଠା ଟେ ହବ। ପିଠା ହବ ମାନେ। ଏଣ୍ଡୁରି । ଆଉ ଦୋଳି ଦୋଳି ଖେଳୁ ଥିଲ।
ହଁ ଦୋଳି ଖେଳୁଥିଲୁ ଟିକେ ଆଉ ପଟା ଦୋଳି ଆଉ।
ହଁ ଲାଗିଥିଲା କରାହେଇଥିଲା ବାଉଁଶ ନା କଣ।
ହଁ ବାଉଁଶ ଲାଗିବ ବାଉଁଶ ତଳେ ପଟା ଲାଗିବ।
ଅ ହ। ପଟାଦୋଳି। ମୁଁ ବା ଖେଳୁଥିନି ଗଳି ପଇନି।
ହଁ ଖେଳୁଥିଲ।
କଣ କହିଲ ।
ମାନେ ପଟା ଦୋଳି ଖେଳୁଥିଲା ନା କଣ।
ହଁ ହଁ ପଟା ଦୋଳି ଖେଳୁଥିଲି ଗଳି
ଭାରି ସେ ଜରି।